ହ୍ୟାଲୋ।
ହଁ ହ।
କଣ କରୁଛ?
ବସିଛି ଆଉ।
ହୁଁ ହୁଁ କୋଉଠି?
ଅଫିସରେ।
ହୁଁ ଣ୍ଟର୍ନସନ ଯାଉଛ ତାହଲେ। ଆଉ କଣ ଖାଇଛ? ମୁଁ ଏଇ ଅଫିସ ବାହାରେ ବୁଲିଲି ବୁଲୁଛି ଆଉ।
କଣ ପାଁଇ?
ସେ ଅଫିସ ରେ ବସିଲେ କିଏ ନାଇଁ କିଏ କୁଆଡେ ମତେ ପଠେଇଦେବେ ତ ଟିକେ ବାହାର ପଳେଇଆଇଲି ଆଉ।
ଓହୋ ବାହାରେ ଶୁଖେଇ ଦେଇଛି?
ଏଇନାହାନ୍ତି ମୁଁ ତ ଏକେଲା ହି ବାହାରେ ଅଫିସ ଜଷ୍ଟ ବାହାରେ।
ଆଉ କଣ ଖାଇଛ?
ହଁ।
କଣ ଖାଇଛ?
ଅ କଣ ଖାଇଛି ଛତୁଆ।
ସନ୍ତୁଲା
ହଁ
ହଁ ସତୁଆ ତାହେଲେ ଫେବ୍ରାଇଟ
ହୁଁ
ହୁଁ ହୁଁ ମିଠା ଛତୁଆ ନା ନର୍ମଲ
ନା ନା ମୋର ତ ସବୁବେଳେ ନର୍ମାଲ ହି
ଆଚ୍ଛା
ହଁ
କି ମିଠା ଲାଗେ
ହୁଁ
ହୁଁ ଆଉ କଣ ଖବର କଣ ଘରର
କିଛି ଖବର ନାହିଁ ସବୁ ଭଲ ଆଉ
ଆଉ ହେଲା
ହଁ ଆଉ ତ ଆମେ ଘରେ ଥିବେ
ପାପା କାମକୁ ଯାଇନାହାନ୍ତି
ହୁଁ ନା ଆଜି ଯାଇନଥିଲେ ଲେଟର ଆସିଥିଲେ ବୋଲିଲ ଯାଇନାହାନ୍ତି
ହଉଉ କାଲି ଲେଟ୍ ରହିଲେ କେତେ ଲେଟ୍ ଆ
ହଁ ପାଖାପାଖି ଦିଟା ତିନିଟା
ତମେ ହେତେବେଳୁ ଞ୍ଚେଇ ଥିଲ
ନା ନାଇ ଶୋଇ ପଡ଼ିଥିଲି
ତମେ ଜାଣିଲ କେମିତି ଦିଟା ତିନିଟା ରେ ଆଇଲେ ବୋଲି
ମମି ସକାଳେ କହୁଥିଲା
ଓୋ ହ ହଁ ହଉ ଆଜି ଆମ୍ବ ଖାଇଛ ନା
ହଁ ଆମ ମକ ଟେଟ
ଆଚ୍ଛା ଆମ୍ବା ଯ ଖାଲି ଖାଇଲ ନା କୋଉଥିରେ ମିଶିକି ଖାଇଲ
ନା ନା ମୁଁ କାଲିିକାଏ ନହେଲେ ବେଳେବେଳେ ମୁଢିରେ ପକେଇକି ଖାଏ ଆଉ
ମୁଢିରେ ମୁଢିରେ ତ ଦେଖ ରାଗ ଖାଆନ୍ତି ତମେ ମିଠା ଖାଉଛ
ହୁଁ ହୁଁ ମୁଁ ଖାଉଛି ଆଉ
ଆଚ୍ଛା
ହ୍ୟାଲୋ
ଆ ହଁ
ହୁଁ ଆଉ ତ ଆମ କଥା କୁହ କଣ ସବୁ ହାଲ ଚାଲ
କିଛି ହାଲ ଚାଲ ଏଇ ଏବେ ଯାଇଥିଲି ତ ଟିକେ ଗାଡି ଘୋଡା ଟିକେ ବୁଝିବା ପାଇଁ ଏବେ ଆଇ ଏଇ ଜଷ୍ଟ ଅଫିସରୁ ଅଫିସ ବୁଲୁଛି ଆଉ
ହଁ ଭଲ ଭୟସ ରଖ କରୁଛି
ଆଚଛା ଏ କହିଲି କି ଅଫିସ ଆଗରେ ମୁଁ ବୁଲୁଛି ଜଷ୍ଟ ଆଉ କିଛି ହାଲଚାଲ ନହିଁ ଆଉ ଦିଟା ଖଣ୍ଡେ ହେଲେ ସେ ଭାଇ ଗୋଟେ କହିକି ଯାଇଛନ୍ତି ସେ କଟକ ଯାଉଛନ୍ତି ତ ତାଙ୍କ ହ୍ୟାଲୋ
ହଁ
ସେ ଭାଇ କହି ଯାଇଛନ୍ତି ଯଦି ମୁଁ ନ ଆସେ ତ ଟିଫିିନ ଖାଇଦେବ ଆଉ ସେଇଆ ପ୍ଲାନ୍ ଅଛି ସାଙ୍ଗମାନଙ୍କ ସହିତ ଖାଇଦେବି ମୁଁ ଆଣିଛି ଟିିଫିନ୍ ଭାଇଙ୍କ ଟିଫିନ୍ ମିଶିକି ଖାଇଦେବୁ ଆଉ।
ଓହୋ ଭାଇଙ୍କ ଟିଫିନ ବି ତୋ ପାଖେରେ।
ଆଜ୍ଞା ସେ ବ୍ୟାଗ ନେଇନାହାନ୍ତି।
ଓହୋ ତାଙ୍କ ଟିଫିନ୍ ବି ତତେ ଖାଇବାକୁ କହିଦେଲେ।
ହଁ ଯଦି ସେ ନ ଆସିବେ ଆଉ।
ହୁଁ ହୁଁ ତମେ ଏତେ ଖାଇବା କେମତି ଖାଇବ?
ନା ଦିଟା ସାଙ୍ଗ ଅଛନ୍ତି ଅଫିସ ରେ। ସେ ତାଙ୍କୁ ଅଫର କରିବି ସେ ଯଦି ନ ଖାଇଲେ ତାହେଲେ କିଛି କରିବିନି ଆଉ ସେମିତି ଥୁଆ ହେଇଥିବ ତାଙ୍କ ଟିଫିନ୍। ଖାଇଆ ଓ୍ଵେଷ୍ଟ ହବ ଆଉ।
ହୁଁ ଖାଇବା ତ ୱେଷ୍ଟ କରାଯାଏନି ଯଦି ଖାଇବା ଗଣ୍ଡେ ମିଳୁଚି ଖାଇଦବା କଥା।
ଆଜ୍ଞା ଦେଖେ ସେମାନେ କଣ ଖାଉଚନ୍ତି ନା ରିଜେକ୍ଟ କରୁଚନ୍ତି ତାଙ୍କ ଉପରେ ଡିପେଣ୍ଡ।
ହୁଁ ହୁଁ।
ହୁଁ।
ହଉ ହଉ ହଉ ସବୁ କଣ ଦେହ ଭଲ ଅଛି ତ?
ହଁ ଦେହ ପାଆ ଭଲ ଅଛି। ହୁଁ। ଆଉ ତମ ଖବର କୁହ ତମ ସାଙ୍ଗ ଏବେ ସାଙ୍ଗ ମାନଙ୍କ କଥା। କଲେଜ କଥା ଟିକେ କୁହ।
କଲେଜ କଥା କଣ? କଲେଜ କଥା ତ ଏକରୁ ଜଣା ପଡିବ ଏବେ ତ କିଛି ଜଣା ପଡ଼ିନି ଏଯାଇଁ।
ଆଚ୍ଛା ଏକରେ ଜଣା ପଡିବ। ଏକରେ ଖୋଲା ହଉଚି କଲେଜ ତାହେଲେ।
ହଁ।
ଆଚ୍ଛା।
ଏକରୁ ଖୋଲା ହେଲେ ଇଣ୍ଟର୍ନଶିପ ତିରିଶ ଯାଏଁ ଅ ଅଛି ସରିଯିବ ଏବେ ଆଉ।
ହୁଁ ହୁଁ।
ହୁଁ ଉଁ।
ଆଉ କଁ ଅ ଏକ୍
ତିର୍ ରେ ସଇଲେ ସାର୍ଟିଫିକେଟ୍ ନେଇକି କଲେଜେରେ ସମିଟ୍ କରାହବ ଆଉ।
ଆଚ୍ଛା ହଁ ହଁ ସେ ସାର୍ଟିଫିକେଟ ରେ ବଧେ ମାର୍କ ଅଛି।
ହୁଁ। ହୁଁ ସାର୍ଟିଫିକେଟ ପଚାଶ ମାର୍କ ପା ଅଛି। କିନ୍ତୁ ପଚାଶ ରୁ କଣ ପନ୍ଦର ମିଳେ ମୁଁ ଜାଣିନି ଆଜି ଯାଏଁ ସାର୍ଟିପି ଫିକେଟ୍ ରେ ମାର୍କ କେତେ?
ଆଚ୍ଛା ମତେ ତ ଲାଗୁନି ମାର୍କ ଅଛି ବୋଲି ଖାଲି ନା କୁ କରୁଚନ୍ତି।
ହଁ ସେଇଟା ବି ଠିକ୍ ସେମାନେ ଠକଅଡାଗ ତ ଆଉ। ନା ନା ନା ନା ନା
ଆଁ ଉ
କେମିତି କଣ ଯିବାର ପ୍ଲାନ କୁଆଡେ?
କୁଆଡେ ନାଇଁ ସଣ୍ଡେ ଭାବିଚି ମୁଭି ପ୍ଲାନ୍ ଯିବି ତ ଜଙ୍ଗଲ ବୁକୁ ଟାଇପ ର ଆଇଛିନ୍। ନଅଲେ ଡାଏରୀ। ଭାବୁଥିଲି ଏବେ ଡାଏରୀ ଦେଖୁଥିଲି ତାର ରିଲିକ୍ସ ଟା ଭଲ ଅଛି।
ହୁଁ ହୁ।
ଭାବୁଚି ସଣ୍ଡେ ପ୍ଲାନ୍ କରିବି ଆଉ।
ହଁ ହଁ।
ହୁଁ ହୁଁ।
ଆଚ୍ଛା।
ହଁ।
ତୁ ଥାଆ ମୁଁ ଯାଉଛି। କଥା ହେଇ ହାଲୋ ହଁ। ଆଉ ତାହେଲେ ଆଉ ମଉସୀମ୍ ମାଉସୀ ମଉସା ଙ୍କ ଖବର କଣ?
ହୁଁ କାହାକୁ କହିଲେ ତୁ ଥା ମୁଁ ଯାଉଛି?
ରଞ୍ଜନ।
ଓହୋ। ସେଇ ତ କଲେଜ ଏବେ ଯିବାର ଅ ଇଣ୍ଟର୍ନସିପ୍ ସଇଲେ କଲେଜ ଅଛି ଏକରୁ ସେୟାକୁ ଯିବି ଆଉ।
ହଁ ରବିବାର ଦେଲେ ମୁଭି ପୁରା କନଫର୍ମ।
ଏପଟକୁ ଜମା ଆସିବନି ମୁଁ ବାହାରେ ବସିଚି, ଆପଣ ସେପଟେ ବାହାରେ ବାହାରେ ହିଁ ରହିବେ।
ତୁ ଭିତରକୁ ପଳାନ୍ତୁ କାରଣ ରଞ୍ଜନ ଏବେ ଆଇଲା।
ଆଜ୍ଞା ମୁଁ କଥା ହେଇକି ଯିବି ଆଉ, ଭିତରେ ବହୁତ ଭିଡ।
ଭିତରେ ବହୁତ ଭିଡ, ଏଇନା ସେ ରଞ୍ଜନ ଆସ
ହଁ ଆଉ ରହିଲା ଅଛି ଅଛି ଆଉ ମାତ୍ର ଚାରି ମିନିଟ୍ ରହିଯାଆନ୍ତୁ। ଆଉ ସମ କଲେଜ ହାଲଚାଲ ସବୁ କଣ?
ଚାରିମିଣ୍ଟି କାହାକୁ କହୁଥିଲେ?
ଚାରି ମିଣ୍ଟି ଆପଣଙ୍କୁ କହୁଥିଲି ଆଉ। ହଁ ହଁ ଆପଣ କଲେଜ ର ହାଲଚାଲ ସବୁ କଣ?
ନାଇଁ କିଛି ନାଇଁ ଏବେ ସବୁ ରିଟାୟାର୍ଡ ନେଲେଣି ସବୁ ଆମ ଟିଚର ମାନେ ପାଞ୍ଚଟା ଟିଚରରୁ ତିନିଟା ଟିଚର ନେଇ ନେଇଗଲେଣି ଆଉ ଦିଟା ଟିଚର ନେବେ ବୋଧେ ଆଉ।
ସେଇ ବା ଆମର ବି ଏ ଟିଚର ମାନେ ସବୁ ପଳେଇଲେଣି, ଆମକୁ ପାଠ କିଏ ପଢେଇବ ଏପର୍ଯ୍ୟନ୍ତ ଜଣା ବି ପଡୁନି।
ଆଜ୍ଞା ଏବେ କଣ କହୁଛନ୍ତି ଇଣ୍ଟରଭ୍ୟୁ ହେରିକା ଚାଲିଛି ଜୋରଦାର ଆର-ଆସିବାକୁ ଆମେ ଗଲା ବେଳକୁ ଆସି ନଥିବେ ବୋଧେ ପାଠ ନା ଆଶା ରଖୁଛୁ କି ଆସ ଅ ଆଶା ରଖୁଛି ଆସିଯାଇଥିବେ ଆଉ କାହିଁକିନା ସପ୍ତାହେ ଖଣ୍ଡେ ରହିଲା
ସବୁ ଆସନ୍ତୁ, ନ ବେକାର ଟିଚର ଆସିଲେ ପୁଣି ଅସୁବିଧା ହେଇଯିବ।
ହଁ ବେକାର ଟିଚର ଆସିଲେ ତ ଅସୁବିଧା ହବ ଟିକେ ପାଠ ପଢେଇଲା ଭଳିଆ ଟିଚର ହିଁ ଆସନ୍ତୁ।
ସେଇ ତ
ହଁ।
ହୁଁ।
ହଁ।
ହୁଁ। ଆଉ ସବୁ ଖାଇବା ପ୍ଲାନ କଣ ସବୁ?
ହଁ ଆଜି ଆଣିଛି ତ ଭାତ ଆଣିଛି, ଡାଲି ଆଣିଛି ଆଉ ଆଳୁ ଭର୍ତା ଆଣିଛି, ଆଉ କଣ ଆଣିଚି ଆଳୁ ଳୁ ଆଉ ବଢ଼ି ଚୁରା ଆଣିଚି
ଆଉ ମୋ ଫେବରାଇଟ୍ ଜିନିଷ ଯାକ ଆଣିଛନ୍ତି ଆପଣ ଟିଫିନ୍ ମତେ ଦେଇଦେବେ ଆଉ।
ହଉ ଆଉ ନେଇଯିବ ଆଉ। ଆଉ ଲଙ୍କା ଦିଟା ଆଣିଛି ଚାହିଁଲେ ସେଇଟା ବି ଦଳିକି ଖାଇଦବ ଆଉ।
ନା ନା ସେଗୁଡ଼ା ମୁଁ ଖାଏନି ସେଗୁଡ଼ା ଆପଣଙ୍କ ପାଇଁ ଖାଏ
ହଉ ଠିକ ଅଛି। ଆଉ ମୁଁ ପାମ୍ପଡି ବି ଆଣିଚି ଚାହିଁଲେ ପାମ୍ପଡ ବି ଖାଇଦେବେ, ଖାଇଦେବେ ଆଉ କଣ?
ହୁଁ ହୁଁ।
ଆଉ ଭାଇଙ୍କ ଟିଫିିନ ଅଛି, ସେଥିରୁ ବି ଦେଖିବା କଣ କଣ ଆଇଟମ ବାହାରିବ ସେଇଟା ବି ହଉ ଠିକ୍ ଅଛି ବାଣ୍ଟି କୁଟି ଖାଇଦବା ଆଉ।
ନା ନା ମୁଁ ବାଣ୍ଟିନି, ମତେ ବାଣ୍ଟିବା ପସନ୍ଦ ନୁହଁ ତ
ନାଁ, ସେୟାର ଇଜ କେୟାରିଂ ନା। ଟିଏ ଖାଇଦେଲେ ଭଲ ହବ।
ଲଞ୍ଚ ଲଞ୍ଚ ଟାଇମରେ ବହୁତ ଭୋକ ସେଥିପାଇଁ ମୁଁ ସବୁ ଖାଇଦେବି।
ଓ ହୋ ଆଉ କଷ୍ଟ
ରଥଯାତ୍ରା ପ୍ଲାନ କଣ?
ରଥଯାତ୍ରାରେ ତ କିଛି ପ୍ଲାନ ନାହିଁ ଘରେ ଶୋଇବାର ଖାଲି ପ୍ଲାନ୍ ଅଛି ଯଦି ଗାଁ ଗାଁକୁ କହିଲା କିଛି ଗାଁକୁ ଯାଇ ଟିକେ ବୁଲିକି ଆସିବି ଆଉ।
ଅହୋ ଭଲ ଅଉ।
ହୁଁ ଗୋଟେ ସାଙ୍ଗ ସହିତ ବୁଲରେ ଭାବୁ ଥିଲି ମୋ ସାଙ୍ଗଟା ତ ସେ କୁଆଡେ ତାର ସବୁବେଳେ ପ୍ଲାନ୍ ପୁରୀ କୁଆଡେ କଣ ଟ୍ରିପ୍ ସବୁ ଏମତି ପ୍ଲାନ୍ ତାର ସବୁ ରହିଯାଏ ତ ଭା ଭାଗ୍ୟରେ ନାଇଁ ଆଉ ଫ୍ଲାଇଟ୍ ରେ ବୁଲିବା।
ଉୁଁ, ହୁଁ।
ମରୁଡି ଭଳିଆ ପଡ଼ିଥିବି ଆଉ ଘରେ ପଡୁଥିବି ନହେଲେ ଗାଁକୁ ପଳେଇବି ଆଉ କଣ କରିବି।
ଉୁଁ ହୁଁ।
ହଁ କୁହ।
ବୁଝିହଉଛି।
ଆଉ କଣ?
ଆଉ କଣ ଆପଣ ଘରେ ଶୋଇବା ଅପେକ୍ଷା ପୁରୀ ଯାଆନ୍ତୁ ରଥଯାତ୍ରା ବୁଲିଲେ ଭଲ।
ମତେ ଭିଡି ଭଲ ଲାଗେନି ଆଉ ସେ ଇ ଯୋଉ ଭିଡ ହୁଁ, ଉଁ ଚାଲି ପାରିବିନି ମତେ କା ଲାଗ୍
ନ୍ତିିପିବା
ଆଛା, ଲସି ନେବି, ଆଛା ରଞ୍ଜନକୁ ଦେଖିଦେଲେ କି ପିଉଛନ୍ତି। ସେ ବୋଲି
ହେଁ କି ସତରେ, ମୁଁ ମୋର ଇମାଜିନ୍ କଲି ଖରା ଅପଡାଉନରେ ଖରାଟା ଆଜି ଜୋର ହଉଚି ତ ମତେ ମୋ ଆଖି ଟିକେ ନା ନା ମୁଁ ଟିକେ ଭିତୁୁରଆ ବସେ। ପବନ୍ ଟା ଭିତୁରିଆ ଇଁ ହୁଏ ନା, ସେଥିପାଇଁ ନାଁ।
ଆଚ୍ଛା।
ଆପଣ ଯେତିକି କଇଲେ ମୁଁ ସେତିକି ଜାଣିଚି ଆଉ ଆହା ଆପଣଙ୍କର ସେ କିଏ ହବ ସାଙ୍ଗ?
ହଁ ମୋ ସାଙ୍ଗ ହେବେ, ତ
ଆଉଟେ ନିଜେ ଆସିବେ ସାଙ୍ଗ ଅଛନ୍ତି କଁଏକୁ ପିଲା ଭଲ୍ ଲାଗୁନି।
ଆଚ୍ଛା।
ସେ ଆଉ ମାମା ତ କହୁଥଲା ଦେଖାଯାଉ କଣ ହଉଛି ଆଉ।
ହଁ ହ।
ହଉ ହଉ
ଆଜ୍ଞା। ଆଉ